ନମସ୍କାର।
ନମସ୍କାର ମ୍ୟାଡ଼ାମ।
କଣ କରୁଚନ୍ତି?
ଆମେ ଏଇଠି ଏଇଠି ଥିଲୁ। ଘର କାମ କରୁଥିଲ ଆଉ ଛତୁଆ ତିଆରି କରୁଥିଲି ଛୁଆ ପାଇଁ।
ଆଜ୍ଞା ଛତୁଆରେ ଆପଣ କଣ କଣ ସବୁ ପକଉଚନ୍ତି?
ମ୍ୟାଡାମ ଛତୁଆରେ ବାହାର ଛତୁଆ ବ୍ୟବହାର କରିବା ବନ୍ଦ କରିକି ଘରେ ତିଆରି ହୋଉଚି ଚୁଡ଼ା ଆଉ ଏମିତି କାଜୁ ବାଦାମ। ପିସ୍ତା ବାଦାମ ଯୋଉ ଆ ଆଡ କରିକି ମିସେଇକି ଜିନିଷ ତ ମିଶେଇ କରୁଛି।
ଆକ୍ଚୁଆଲି ଭଲ ଆମର ଏମିତି ଘରେ ଛତୁଆ ବନେଇକି ପିଲାମାନଙ୍କୁ ଖୁଆଇଲେ ଆକ୍ଚୁଆଲି ଏଇରା ଭଲ ଆକ୍ଚୁଆଲି ଆମେ ଯୋଉ ବାହାରୁ ଛତୁଆ କିଣିକି ପିଲାମାନଙ୍କୁ ଖୁଆଉଚେ ସେଇଟା ବି ବନ୍ଦ କରିକି ଆମେ ଘରେ ନାଚୁରାଲ୍ ଜିନିଷ ଆମେ ବି ବନେଇକି ଛୁଆମାନଙ୍କୁ ଦେଇ ଆମେ ବି ନିଜେ ଦେଖିଲେ ସେଥିରେ କଣ କଣ ସବୁ ଆଡ୍ କଲେ ଆମେ ହେଲ୍ଦି ଜିନିଷ। ବାହାରୁ ଯୋଉଟା ଆମେ ଆଣୁଚେ ସେଥିରେ ସେଇ ମାନେ କଣ ମିଶଉଚନ୍ତି କୋଉ ମାନେ କିନ୍ତୁ ଆମେ ସେଥିରେ ଜାଣିପାରିବାନି ସେମାନେ କଣ ବି ମିଶଉଚନ୍ତି ଆମେ ଆଖିରେ ଦେଖିନେ ନା କିନ୍ତୁ ଆମେ ଘରେ ଯୋଉଟା ଆମେ ବନେଇକିଦବା ପିଓର ଆମେ ସେଟା ଛୁଆ ମାନଙ୍କ ପାଇଁ କିନ୍ତୁ ବୋ ହୁତ ଭଲ। ଆମର ବି ବୁ ଆଜ୍ଞା କୁହନ୍ତୁ।
ଆଜ୍ଞା ମ୍ୟାଡାମ ସେ ସେଇ ସେଥିପାଇଁ ହିଁ ବନ୍ଦ କରିଥିଲି ବାହାର ଛତୁଆ। ଆମେ ଜାଣିନେ ଏଥିରେ କଣ ମିଶେଇଚି କେତେ ପରିମାଣ ମିଶେଇଚି କି ଖାଲି ଗହମ ଆଉ ଚିନି ର ପାଉଡର ସେଇଟା ସେଥିପାଇଁ ନିଜେ ତିଆରି କରିବାଟା ହିଁ ଭଲ। ବୋଟ ହେଲା ହଁ ଆପଣ ଯାହା ଭି ମିଶେଇ ପାରିବେ।
ହଁ ବୁଟ ହେଲା ଆମର କାଜୁ, ଚୁଡା ଆଉ ଅଳ୍ପ କିଛିଟା ବାଦାମ ପଡ଼ିବ। ଆଉ ଏମିତି ଆମ ଯୋଉ ଅଛି ଆମର ସେଇଟା କଣ ପାଳୁଅ ବି ଭାଜିକି ଆପଣ ପକେଇ ପାରିବେ। ସେଇଟା ବି ଭଲ ଶାଗୁ ବି ଆପଣ ଭାଜିକି ପକେଇ ପାରିବେ। ଏମିତି ଭାଜି ଭାଜିକି ପକେଇକି ବିସ୍କୁଟ ଟିକେ ପଡିବ ବା ଚିନି ଅଳ୍ପ ଟିକେ ପଡିବ। ଏସବୁ ପକେଇକିେ ଛତୁଆ କରିକି ବି ଦେଲେ ପିଲାମାନଙ୍କୁ ଭଲ। ଆମର ବି ଏମତି ଘରେ ରେ ଏମିତି ଛତୁଆ ବନେଇକି ଆମର ପିଲାମାନଙ୍କୁ ଆମେ ଦେଉଛୁ ବି ବାହାର ଛତୁଆ ଜମା ବି ୟୁଜ୍ କରୁନୁ। ଛୋଟ ଛୁଆ ନା। ଆଉ ସେଥିପାଇଁ ଘରେ ବନେଇବାଟା କିନ୍ତୁ ମୁଁ ଭାବୁଛି ବେଟର ସେଇଟା ଘରେ ବନେଇବାଟା ଛୁଆଙ୍କ ପାଇଁ।
ଆଜ୍ଞା ମାଡାମ। ଛୁଆଙ୍କୁ ପ୍ରାୟତଃ ଏବେ ଛୋଟ ଅଛନ୍ତି ନା ଯେ ପର୍ଯ୍ୟନ୍ତ ଆମେ ତାଙ୍କୁ ଖାଇବା ପାଇଁ ଦଉଛେ ତ ଯେତେ ଭଲ ହବ ଆମେ ଘର ଖାଦ୍ୟ ହିଁ ତାଙ୍କୁ ଦବା। ବାହାରକୁ ଗଲେ ବଡ ହେଲେ ସିଏ ତ ନିଶ୍ଚିନ୍ତ ବାହାର ଜିନିଷ ହିଁ ପ୍ରାୟତଃ ଖାଇପାରିବେ କିନ୍ତୁ ଏବେ ଛୋଟ ବୟସର ଆମେ ଯଦି ତାଙ୍କୁ ଘର ଖାଦ୍ୟ ଦେଇଥିବା ତ ତାଙ୍କର ବି ବଡି ଷ୍ଟ୍ରଙ୍ଗ ବି ହେଇଥିବ। ଆଉ ପରେ ଏତେ ଭବିଷ୍ୟତ ରେ ଏତେ ଆମକୁ ଆଉ ଆ ମାନେ ଅସୁବିଧା ହବାକୁ ପଡିବନି କି ଦେହକୁ ଖରାପ ନେଇକି।
ଆଜ୍ଞା ଆମର ବି ଛୋଟ ଛୁଆଙ୍କ ପାଇଁ ବି ଖାଲି। ଛତୁଆ ଆମର ବି ଦିପହରେ ତାଙ୍କର ଆମର ସିଜା ହିସାବରେ ଆମର ବି ସିଜା ଆମର ଯେଉଁ ଅଛି ଗଜର ହେଲା ଆଉ ଆମର କଦଳୀ ହେଲା ଭଣ୍ଡା ଯେଉଁ ଅମୃତ ଭଣ୍ଡା। ଏ ସବୁ ସିଜେଇକି ଡାଲିରେ ଆମର ଡାଲି ବି ସିଜା ଡାଲି କିଛି ଆମେ ସେଇଟାକୁ ବି ଆମେ ଚକଟିକି ଛୁଆଙ୍କୁ ବି ଦେଇପାରିବା ଆମେ। ସେଇଟା ବି ତାଙ୍କ ପାଇଁ ବହୁତ ଭଲ ସିଜା ଜିନିଷଟା।
ଆଜ୍ଞା ମ୍ୟାଡମ! ସେଟା ବାହାର ଯୋଉ ଆସୁଛି କିଛି ବି ଏ ଖାଇବା ଛୁଆଙ୍କୁ ଦବା ପାଇଁ କିଛି ବି ତାଙ୍କ ଖାଦ୍ୟ ଯୋଉ ଆସୁଛି ସେଇଟା ଆଣିବା ଅପେକ୍ଷା ଏ ସିଜା ଦବା ବି ଆହୁରି ବହୁତ ଭଲ।
ଆଉ ଏ ସବୁ ଜିନିଷ ଛୁଆ ତ ଆମର ବି ଏମିତିରେ ବି ତାଙ୍କୁ ଆମେ ଯାହା ଦେବା ସେ ସେଇମାନେ ସେୟା ଖାଇବେ। ଆଉ ଆମେ ଯୋଉଟା ଶିଖେଇବା ପିଲାଦିନରୁ ଯେ ଏଇଟା ଖାଇ ଖା ଖୁଆଇବା ଆମେ ଯୋଉଟା ପିଲାଦିନେ ପିଲାମାନେ ସେଇଟା ହିଁ ଶିଖିବେ। ଆମେ ଯଦି ପିଲାମାନଙ୍କୁଛ ଛୋଟବେଳୁ ଏଇ କୁର୍କୁରିୀ ଏସବୁ ଜିନିଷ ମାନେ ପ୍ୟାକେଟ ଜିନିଷ ଆମେ ଦଉଛେ ଏଇସବୁ ଜିନିଷ ଦେଲେ ପିଲାମାନେ ସେଇ ସବୁ ଜିନିଷକୁ ହିଁ ଅନେଇବେ। ଆଉ ଶିଖିବେ ବି ସେ ଜିନିଷ ବଡ଼ ହେଲେ ଆମେ ସେଇଟା ସେମାନେ ସେଇଟା ସେତେବେଳେ ଜିଦ୍ଦି କରିବେ ଯେ ଆମେ ଏଇଟା ଖାଇପୁ ଏଇଟା କିନ୍ତୁ ସେମାନେ ଜାଣିପାରନ୍ତିନି ନା ସେଥିରେ କେତେ କେମିକାଲ ମିଶୁଛି ଆଜିକାଲି ତ ଫେକ୍ କୁର୍କୁରି ସବୁ ଜିନିଷ ଆସିଲାଣି ଆମର। ମାର୍କେଟକୁ ପ୍ରବଳ ଡୁପ୍ଲିକେଟ ଜିନିଷ ଆସିଲାଣି ଆମର। ଆମର ହେଲା ଆମର ଛୁଆଙ୍କ ପାଇଁକା ଏରା ବହୁତ ଖରାପ ଆମର। କୋଲ୍ଡ୍ରିଙ୍କସ୍ ହେଲେ ବି ସେଗୁଡା ବି ବହୁତ ଖରାପ କଲର ଫୁଲ କୋଲଡ୍ରିଙ୍କ ସେ ଆସିଗଲାଣି ଆମର। ନେଳି, ନାଲି କେତେ ମାନେ ଭେରାଇଟିର ସବୁ କରିକି ମାନେ ବିକ୍ରି ହେଲାଣି ମାର୍କେଟ କୁ ଆସିଲାଣି ଆମର। ଆକ୍ଚୁଆଲି ଏଇଟା ଯେତେ ଛୁଆଙ୍କ ଠୁ ଦୂରେଇକି ରଖିବ କୁର୍କୁରି, ଚକୋଲେଟ୍ ଏଗୁଡ଼ା ସବୁ ଭଲ।
ଆଜ୍ଞା, ମ୍ୟାଡାମ ଏଇ ଟାଇମ୍ ରେ ସେଇ ସବୁ ଜିନିଷ ଏଁ ତାଙ୍କର ଅଭ୍ୟାସରେ ପକେଇକି ସେମାନେ ଥରେ ଖାଇଲେ ତ ତାଙ୍କ ପାଟିକୁ ଭଲ ଲାଗିଲା ସେ ବାର ବାର ଜିଦି କରିବେ, ଜିଦି କରିଲା ଦ୍ଵାରା ତାଙ୍କୁ ଦେଲାଠୁ ତ ତାଙ୍କର ବି ଦେହ ଖରାପ ଯୋଉଥିରେ କି ଅ ପିଲାମାନେ ହିଁ ପ ମାନେ ସେଇଥିରେ ଯୋ କଷ୍ଟ ପାଉଛନ୍ତି। ତା ସାଙ୍ଗରେ ଆମେ ମାନେ ବି ହଇରାଣ ହି ହଉଛେ ସେଇ ଟାଇମ୍। ତ ବେଟର ହବ ତ ଆମେ
ଆମେ ଯେତି ଛୁଆଙ୍କୁ ଆମ ନିଜ ହିସାବରେ ହିଁ ଆମେ ଖାଇବା ଦବା, ଆମେମ୍ ବାହାରୁ କିଛି ବି ଜିନିଷ କିଣିକି ସେରା ସବୁ ଆଭୋଏଡ଼୍ କରିବା ଯେତେ ଭଲ।
ହଁ ମ୍ୟାଡମ୍ ସେଇଟା ସେଇଟା ହିଁ ଠିକ୍ ଠିକ୍ ହବ ଟିକେ ପରିଶ୍ରମ ପ ପଡିବ ପଛେ କିନ୍ତୁ ଆମେ ତିଆରି କରିକି ସେମାନ ଗଲେ ତାଙ୍କ ଦେହ ବି ଠିକ୍ ତ ସେମାନେ ବି ଭଲ ରହି ବେ ଆମକୁ ବି ଏତେ ହଇରାଣ ହବାନି ତାଙ୍କ ଦେହକୁ
ଛତୁଆ ଆମର ଛ ଆଜ୍ଞା ଛତୁଆ ଆମର ମାତ୍ର ଦି ଟାଇମ୍ ଦେବେ ଆମର ସଖାଳ ଟାଇମ ରେ ଛତୁଆ ଦେଲେ ଆଉ ସନ୍ଧ୍ୟା ଟାଇମ୍ ରେ ଛତୁଆ ଦେଲେ ଆଉ ବାକି ଯୋଉ ଟାଇମ୍ ରହିଲା। ଆମର ଆମେ ଦି ପରେ ହେଲା ସିଜା ଏଇସବୁ ଜିନିଷ ଦବା ଆମର ରାତିରେ ହେଲେ ବି ଆମେ ଯୋଉଟା ଆମର ଗହମ ରୁ ରୁଟି ଯୋଉଟା ଆମର ସେଇଟା ବି ରାତିରେ ଆମେ ଭେଦେଇକି କ୍ଷୀରରେ ଆମେ ଏଁ ଭିଜେଇକି ଆମେ ଯୋଉଟା ବତୁରେଇକି ଛୁଆଙ୍କୁ ବି ସେଇଟା ଆମେ ଖୁଆଲେ ବି ସେଇଟା ଭଲ।
ହଁ।
ଏଇ ସବୁ ଜିନିଷ ଯେତେ ଆଭୋଏଡ୍ କରିବ ଭଲ ଆଉ। ଆଉ ବି ଛୁଆ ବି ଧୀରେ ଧୀରେ ବଡ ହଉଚନ୍ତି ନା ଜିଦି ତାଙ୍କର ବି ବଢିବ ଆପଣ ଯେମିତି ହିସାବରେ ଛୁଆଙ୍କୁ ଖାଇବା ମାନେ ଛୁଆ ବେଳୁ ଖୁଆଇବେ ନାଇଁ ଆମ ପୁଅ ଏଇଟା ଖାଉ ଏଇଟା ଭଲ ଲାଗିବ ତା ପାଟିକି ନା। ଯୋଉଟା ମାନେ ଭଲ ଲାଗିବ ପାଟିକି ସେଇଟା ଦେଲେ ସେଇଟା କିନ୍ତୁ ତାଙ୍କ ଦେହ ପାଇଁ ଖରାପ। ଆମେ ଯଦି ପିଲାବେଳୁ ଶି ଶିଖେଇ ଦବା ସେହି ଜିନିଷଟା ସେମାନେ ବଡ଼ ହେଲେ ସେ ସେଇ ଜିନିଷ ହିଁ ଜିଦି କରିବେ ସେତେବେଳକୁ ଆମେ ପାଟି କଲେ ବି ଆଉ ମାନେ ସେମାନେ ଶୁଣିବେନି ଆମେ ତ ପିଲା ବେଳୁ ଦେଇକି ଆମେ ଅଭ୍ୟାସ କରିଚେ ନା।
ଆଜ୍ଞା ମ୍ୟାଡ଼ାମ୍। ତ ତାଙ୍କର ସେଥିରେ ବି କିଛି ଆ ସେ ଜିଦି ଟାଇମ୍ ରେ ବି ଜିଦି ଯେତେବେଳେ କରିବେ ସେଇଟା ଆମେ ହିଁ ତାଙ୍କର ଅଭ୍ୟାସ ଖରାପ କରେଇଚେ ବୋଲି ସେ ହିଁ ଜିଦି କରିବେ। ଏଁ ଆମେ ଯଦି ଆଗରୁ ତାଙ୍କୁ ସିଝା କି ଘର ଖାଦ୍ୟ ତାଙ୍କୁ ଦେଇଥିବା ତ ସେମାନେ ଆଉ ଏ ଏତେ ଆଉ ବାହାର ଜିନିଷକୁ ଅନେଇକି ରହିବେନି। ମ୍ୟାଡ଼ାମ୍ ଏବେ ତ ବର୍ଷା ଦିନ ଆସିଗଲାଣି ତ ଛୋଟ ପିଲାଙ୍କର ପ୍ରାୟତଃ ଏ ଥଣ୍ଡା କାଶ, ସର୍ଦ୍ଦି ଏସବୁ ଲାଗି ରହିବ ତା ପାଇଁ ଛୋଟ ପିଲାଙ୍କର ଦେଶୀ ଉପାୟରେ କେମିତି ଥଣ୍ଡା ଟା କମ୍ କରାଯାଇ ପାରିବ।
ଥଣ୍ଡା ଟା ଆମର ଦେଶୀ ଉପାୟରେ ଆମର ହେଲେ ଆମର ଛୋଟ ଛୁଆଙ୍କୁ ଆମର ତୁଳସୀ ପତ୍ରରେ ମହୁ ଏମିତି ଦେଇକି ମାନେ ସେଇଟା ବି ଦିଅନ୍ତି ତିନିଥର ଦିଅନ୍ତି ବେଶୀ ଖାଇଲେ ଆମର ପେଟ ପେଟ ଗରମ ହେଇଯାଏ, କୁହନ୍ତି ତିନିଥର ତିନି ପାନେ ଦବ ସକାଳେ ତିନି ଦିନ ଦବ। ମାନେ ସକାଳେ ସନ୍ଧ୍ୟାବେଳେ ଉପ ମାନେ ତାପ ସକାଳେ ଏମିତି ବି ଦେଇପାରିବେ। ଆଉ ହେଲା ତୁଳସୀ ପତ୍ର ମହୁ ଯୋଉଟା କି ଆମର ପିଓର ମହୁ ଯୋଉଟା ଅଛି ଯଦି ସେଇଟା ବି ମିଳୁଛି ସେଇଟା ବି ଆହୁରି ଭଲ ଯେଉଟାକି ଆମର ଜଙ୍ଗଲରୁ ଯୋଉମାନେ ମହୁ ଆଣୁଛନ୍ତି ମାନେ ଇଏ ସଂଗ୍ରହ କରିକି ସେମାନେ ବି ତାଙ୍କଠୁ ବି ଯଦି ଆପଣ ଭଲ ମହୁ ଆଣି ପାରିଲେ ସେଇଟା ଆହୁରି ଭଲ। ଆଉ ହେଲା ଆମର ଯୋଉ ଗଙ୍ଗଶିଉଳି ପତ୍ର। ଆଉ ତାର ରସ ଆଉ ମହୁ ମିଶାଇକି ସେଇଟା ବି ସେଇଟା ବି ଖାଇଲେ ସେଥିରେ ବି ଭଲ। ଆଉ ଯଦି ଖାସ ହେରିକା ବି ହଉଛି ଆପଣଙ୍କର ବି ଅଦା ଆଉ ତେଜପତ୍ର ଏ ସବୁ ମିଶ୍ରି ପାଣି ଏଗୁଡା ସବୁ ଆମର ସେଥିରେ ତାକୁ ଫୁଟେଇଦବା ଭଲସେ। ଫୁଟି ଫୁଟି ସେଠି ନାଲି ପଡିଯିବ ସେ ସେଇଟା ବି ସକାଳୁ ବି ଛୁଆଙ୍କୁ ଦେଲେ ବି ଭଲ ଖାସ ବି ସେଇଟା ଭଲ ହେବ।
ଆଜ୍ଞା ମ୍ୟାଡ଼ାମ୍।
ଘରୋଇ ଉପଚାର ଯେତେ କରିବେ ସେତେ ଭଲ ଛୁଆଙ୍କ ପାଇଁ ମେଡିସିନ ଅଭ୍ୟାସ କଲେ ପିଲାମାନେେ ମେଡିସିନ୍ କି ହିଁ ଅନେଇେବେ ମାନେ ଛୋଟମୋଟ ଥଣ୍ଡା କାଶ ଏସବୁ ଆମ ଘରେ ଯେଉଁଟା ଆମ ଦ୍ଵାରା ହେଇପାରୁଛି ଆମେ ସେଇଟା ଭଲ କରିବାକୁ ଚେଷ୍ଟା କରିବା ଆମର ବି ଛୁଆଙ୍କର ଝାଡା ଆମର ଯଦି ଛୁଆଙ୍କର ଝାଡା ହେଲା କି କଣ ହେଲା ଆମର ସେଇଟା ବି ଆମର ପେଟ ଗରମ ହେଲା ଆମେ ବି ସେଥିରେ ଯାଇ ଫଳ ଅଛି ଆମର ଗୋଟେ ଜାଣିଛନ୍ତି
ଯାଇ ଫଳ ଜାଣିନି ମ୍ୟାଡ଼ାମ୍ ମାନେ
ଜାଇ ଫଳ ଆଜ୍ଞା ଜାଇ ଫଳକୁ ହୁଅ ତାକୁ ଘୋରିକି ଚନ୍ଦନ ସହିତ ମିଶାଇକି ଦିଅନ୍ତି ସେଇଟା ଆଉ ସେଇଟା ତିନିଥର ଖାଇଲେ ସେଇଟା ଭଲ ହେଇଯିବ ପୁରା ପେ ପୋଟ ଥଣ୍ଡା ହେଇଯିବ ଛୁଆଙ୍କର ଏସବୁ ଜିନିଷ ଭଲ ହେଇଯାଏ।
ଆଜ୍ଞା ମ୍ୟାଡାମ୍ ମୁଁ ଯାଇ ଫଳ ବିଷୟରେ ଜାଣିନି ମ୍ୟାଡମ୍ କିନ୍ତୁ ଆମ ଘରେ ବଡ ଲୋକ ମାନେ କୁହନ୍ତି କି ପ୍ରାୟତଃ ଯଦି ପତଳା ଝାଡା ହେଲେ କି ତାକୁ କୁର୍ମି ଫୁର୍ମି ହେଲା ଯଦି ତ ହଳଦୀ ଟିକେ ଖୁଆଇଦବା ପାଇଁ କଞ୍ଚା ହଳଦୀ ଆଣିକି ଘୋରିକି କି ଗୋଟେ ଚାମଚ ହବ ଖୁଆଇଦବା ପାଇଁ ସେଟା କମିଯାଏ।
ହେଲେ ହଳଦୀ ସେଥିରେ କିଛି ଅସୁବିଧା ନାହିଁ ହଳଦୀ ଟା ବି ବହୁତ୍ ଭଲ। ସମସ୍ତଙ୍କ ପଟେ କଞ୍ଚା ହଳଦୀ ମିଳିବା ଟା ସମ୍ଭବ ନୁହେଁ ନା
ଆଜ୍ଞା ଆଜ୍ଞା ମ୍ୟାଡ଼ମ।
କିନ୍ତୁ ଏଇଟା ସବୁପଟେ ଆଭେଲେବୁଲ ଅଛି ଯେ ଆମର ଯାଇ ଫଳଟା ଆମର ପାନରେ ହେରିକେ ପଡେ ଆମର ଯାଇଫଳଟା ଥଣ୍ଡା ଟା କିନ୍ତୁ ଆମର ଯୋଉ ଆମର ଗୋଟା ମସଲା ଆସି ଯୋଉ ଆମର ଡାଲଚ ଚିନି ଗୋଟା ଗରମ ମସଲା ତା ଦେହରେ ଗୋଟେ ଯାଇ ଫଳ ଥାଏ ଦେଖିଛନ୍ତି କେତେ
ଆଞା, ଆଜ୍ଞା, ଆଜ୍ଞା
ସେଇଟା ଯାଇ ପଳ ସେଇଟା ହିଁ ଘରିକି ତାକୁ ଚନ୍ଦନ ସହିତ ଦେଲେ ପିଲାଙ୍କ ପେଟ ଥଣ୍ଡା ହବ ଏସବୁ ଜିନିଷ ଭଲ ହୋଇଇଯାଏ ମୁଁ ନିଜେ ଜାଣିଛି ଏଇଟା ମୁଁ ନିଜେ ୟୁଜ୍ କରିଛି ସେଥିପାଇଁ ମୁଁ ଆପଣଙ୍କ ସହିତ ସେୟାର କଲି।
ଆଜ୍ଞା ମ୍ୟାଡ଼ାମ୍
ଛୁଆଙ୍କୁ କେୟାର ନେବା ତ ଏତେ ସହଜ ନୁହଁ। ମାନେ ପ୍ରତି ମୁହୂର୍ତ୍ତରେ ତାଙ୍କୁ ବିପଦ ଭଳିଆ ବିପଦ ଆସୁଥିବ। ଆଜି ଥଣ୍ଡା ହେଲା ଆଜି କାଶ ହେଲା
ଆଜ୍ଞା ମ୍ୟାଡ଼ାମ। ଥଣ୍ଡା ହେବ ଭଲ ହେଇନଥିବ କେତେବେଳେ ଖାସ ଆରମ୍ଭ ହେଇଯିବନି ଖାସ ପାଇଁ ମେଡି ମାନେ ମେଡିସିନ ହେଲା ବେଳକୁଆଡେ ଝାଡା ଆରମ୍ଭ ହେଇଯିବଣି ତ ସେଥିପାଇଁ ଆମକୁ ଯେତେ ଅନୁଭବ ହବ ପ୍ରାକୃତିକ ଉପାୟରେ ଘର ଜିନିଷ ଦେଇକି ତାଙ୍କୁ ଭଲ କିବାରେ ହିଁ ଅଛି। ଯଦି ଅତି ବହୁତ ହେଲା ତାପରେ ଡାକ୍ତରଙ୍କ ପାଖକୁ ଦେଖ। ଖା
ଯଦି ଆମେ ପ୍ରାଇମେରୀ ଚିକିତ୍ସା ହଁ ଆମେ ପ୍ରାଇମେରୀ ଚିକିତ୍ସା ଆଗ କରିବା ତାପରେ ଯଦି ଭଲ ନହେଲା। ତାପରେ ତ ମେଡିକାଲ ନେଇକି ଯିବାକୁ ଆମେ ବାଧ୍ୟ ନା ତାପରେ ମେଡିକାଲ ନେଇକି ଯ ଆଗ କିନ୍ତୁ ଏଇଟା ଫାଷ୍ଟ ଆମର ପ୍ରାଇଭେଟ୍ ପାଇଁ ଚିକିତ୍ସା ଆମର ଘରେ ଯେହେତୁ ଆମେ ଅଛେ ଆମେ ହାଉସ ୱାଇଫ ଆମର ତ ଆମ ଚେଷ୍ଟା ଟା ଆଗ କରିବା ନା ନାଇଁ।
ଆଜ୍ଞା
ଆଜ୍ଞା ମ୍ୟାଡ଼ାମ ହଁ ହଁ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବାଦ ଆଜ୍ଞା।
ଆଜ୍ଞ ମ୍ୟାଡ଼ାମ ନମସ୍କାର।